ହୁଁ ଝିଅ କହ।
କଣ କରୁଚୁ?
ଏଇ ଆସିକିରି ଏନା ଭଜା ଗରମ ଗରମ ମାଛ ଦି ପିଇସ୍ ବସିକି ଖାଉଥିଲି। ଖାଇସାରିକି ପାଣି ପିଇକି ଟିକେ ଗଡୁଚି ଆଉ। ଭାତ ଖାଇବା ଟାଇମ ହେଇନି ତ ଭାଗି ଭାତ ଖାଇବା ଟାଇମ ହେଇନି ଟକଟକିଆ ଲାଗିଲା କଣ କରିବି ରୋଷେଇ ଘରେ ପଶିଲି ଦେଖିଲି ମାଛ ଛଣା ହେଇକି ଥୁଆ ହେଇଚି ଆଉ ବିଲେଇ ବନିଗଲି ଆଉ।
ଭଲ କଲୁ କେତେବେଳେ ଯାଉଚ କେ ତେ ଆସୁଚଇ
ଯାଉଚି ନ ସାଢେ ନଅ ରୁ ଦଶ ଭିତରେ ହେଲା କି ଗୋଟେରେ ଆସିବା କ ଆଜି ଟିକେ ଭଲ ଲାଗିଲାନି ଶୀଘ୍ର ସମସ୍ତେ ପଳେଇଲେ ତମ ପଳେଇ ଆସିଲି ଆଉ ନହେଲେ ମୁଁ ଆସିଲ ବେଳ ଗୋଟେ ଗୋଟେ ଦ ଶ ପନ୍ଦର ଏମତି ହେଇଯାଏ।
ହ କୋଉଠିକି ଯାଉଚୁ ଭୁବନ ନା କୋଉଠି? ଏଇ ଗାଁ ଭିତରକୁ ଆଉ?
ଆ ଆଉ କଣ ଏମିତି ତ ଆଉ ଏଇ ତ ଜୀବନ ଆଉ। ଚାଲିଚି ଆଉ ଗତାନୁଗତିକ ମାନେ ପାରାଲାଲ ଆଉ ଉପର ତଳ ଏମିତି ହେଇକି ଚାଲିଚି ଆଉ ସଂସାର ଆଉ।
କରିଥିଲେ ଯୋଉ ସୂର୍ଯଆନ୍ତି କହୁଥିଲେ ଯୋଉ ଏଇ ଅନୁପ ପୁଅ କଣ କରୁଚି କିିଲୋ?
ଅନୁଙ୍କ ପୁଅ କୋଉଠି ଗୋଟେ ଜବ କରିଚି।
କୋଉଠି ମାନେ ଏମିତି ଭଲ ନା ଏମିତି କଣ?
ଭଲ ବୋଲି କହୁଚନ୍ତି ତ ସମସ୍ତେ।
ଓହୋ।
କିନ୍ତୁ ହଁ ନାଇଁ ଭଲ ଭଲ ବୋଲି ସମ ସ୍ତେ କହୁଚନ୍ତି। ସିଏ ଟିକେ ତାର ବହୁତ ବାରଣ ପୁରଣ ଯେମିତି କେମିତି କହିଲୁ ଏ ଯୋଉ ମମମିତା ମା ଯେମିତି ବାରଣ ପୁରଣ ଧୁଆ ଧୁଇ ସବୁ
ଓହୋ ତା ତା ମା?
ହଁ ସ୍ୱାମୀ ସ୍ତ୍ରୀ ଦି ଜଣ ଭଲ ତା ପୁଅ କାଳେ ଭଲ।
ଉୁଁ ନାଇଁ ମୋ ମନେ ଅଛି କି ନା ଆଜିକାଲି ମେ କେମିତି
ନା ନା ନା ସେ ଭଲ ଖରା ତାଙ୍କର କିଏ ଅଛି କି?
ହଁ।
ଭଲ ପଢିଚି ପ୍ରସ୍ତାବ?
ହଁ ସେ ଯୋଉ ଏଇପଟେ ଯେ ଏଇନୁ ସୁୂଜାଟି କଲ କରିଥିଲେ। ଯେ ମୁଁ ଆଙ୍କୁ ପଚାରୁଥିଲି ହେଇ ତାଙ୍କର ଯେ ସେ ଝିଅ ଟିକେ ସୁନ୍ଦର ଗୋ ଟିକିଆ ଝିଅ ଆଉ ସୁନ୍ଦର ଭଲ ଝିଅ ବି କହୁଥିଲେ।
ହୁଁ ହୁଁ ନା
କି ନାହିଁ ପିଲା କଣ କରୁଚି କହ ତବେ କି ନାହିଁ ମୁଁ କହିବି। କାହିଁକି ନା ତାଙ୍କ ଯେହେତୁ ଗୋ ଟିଏ ପୁ ସେ ବହୁତ ଖୋଜା ଖୋଜି ଆଉ ବହୁତ ଭଲରେ ଦେବେ। ସେ ଭଲ ବି ତାଙ୍କର ଏମତି ଭଲ ଖରାପ ଚଳଣି ନୁହଁ। ତା ଙ୍କ ଯିଏ ତାର ଯିଏ ପିଠି ହବ୍ ଯାହା ପାଇଁ ବୁଝିଚନ୍ତି।
ହ ନା ସିଏ ବି ଘର ଦ୍ୱାର କରିଛନ୍ତି ଭଲ ତାଙ୍କର କିଛି ଅସୁବିଧା ନାହିଁ ଯୋଡେ ପୁଅ ବୋଧେ। ଏ ବଡ ପୁଅ ଦିଟା ପୁଅ ବୋଧେ।
ସେୟା।
ଦି ପୁଅ ତ ସେ ଭାଉଜଙ୍କ ନମ୍ବର ବି ମୋ ପାଖରେ ଅଛି ମ। ଫେନ୍ କୋଉ ଲାଇନ୍ ରେ ଚାକିରି କରିଚି ଡିଫେନ୍ସ୍ ଲାଇନ୍ ରେ ନା କଣ କୋଉଥିରେ କରିଚି।
କିଏ କର୍ଚି।
ହଁ ମୁଁ ମଝିରେ କଥା ପୁଅ ଅନୁପନାଙ୍କ ପୁଅ କୋଉଥିରେ ଗୋଟେ ଚାକିରି କରୁଛି ମୁଁ ମୋର ବୁଲି ଯାଇଛି ମ କମ୍ପାନୀ। କି ଡିଫେନ୍ସ୍ ଲାଇନରେ ସେ ଭାଜଙ୍କ ନମ୍ବର ବି ମୋ ପାଖରେ ଅଛି। ସେ ଥରେ ଗୋଟେ ପ୍ରଶ୍ ତାବ ପଚାରୁଥିଲେ ଯେ ଫୋନ କର୍ଥିଲେ ମତେ ପଟଣାରୁ ଯୋଉ ଏଠି ପଡିଥିଲା ତାଙ୍କର। ହଉ ରହିଲା ସେଇଟା ବ୍ରେକ୍ ରହିଲା।
ଆଉ କଣ।
କୌଣସି ପର୍ସନାଲ ମ୍ୟାଟର୍ ବା କିଛି କହି ହବନି ଏଠି ଆମେ କଥା ହଉଚେ ନା।
ଅହ ଆଉ ଯୋଉ ଇଏ ଯାଇଛନ୍ତି ଇଏ ଯାଇଚିକା ଆଖି ଦେଖେଇ ପୁଅ ଜାନ୍ନି।
ହଁ ଆଖି ତାର କଣ ହେଇଛି କି।
ଆଖି କଣ ରେଡ୍ ରେଡ୍ ହେଇଚି ବୋଲି ସେ ଉଁ ବାବନ୍ ନା ହରିକା ଯାଇଚନ୍ତି ସବୁ ଯଉ ତାଙ୍କ ବାପାଙ୍କ ଆଖି ଦେଖି ଯାଉଥିଲେ ତ। ସେଇଥିପାଇଁ କହିଲେ ଯା ଘରେ
ଟିକେ ଭଲ ରହୁନି ଆଉ ଜର ହଉଥିଲା ଝିଅ କୁ ହଉଥିଲା ଝିଅକୁ ଜର ପୁଅ କୁ ବି ଟିକେ ଥଣ୍ଡା ହେଇଯାଇଚି। ହଁ ତାପରେ ପାଗ ଟିକେ ସସନ୍ତିଆ ରହୁଛି। ସେଟା ଡାଉନ୍ ଘର ଟା ଯେ ପାଣି ଚାରିିକର ଯୋଉ ରହୁଚି। କେତେ ଟିକେ
ଏଇ ବର୍ଷା ଦିନିଆ ପାଇଁ ଖରାପ ଏଇ ଘର। ଆଉ ନ ତାକୁ ତାକୁ ତାକୁ ଯାଇ ଟିକେ ଯାହା ବାଗେଇଲେ ଭାଗେଇଲେ ହବ ଯାଇକି ନହେଲେ ଏମିତି ଭୋ ଉତ୍ ଇଏ ଖରାପ।
ହଁ
ଆଉ କଣ ଆଜି ରୋଷେଇ ହେଇଚି।
ରୋଷେଇ ଆଯି ପା ମାଛ ହେଇଚି। ମାଛ ତର୍କାରୀ ହେଇଚି ଚାନ୍ଦି ମାଛ ଏ ରୋ ଏଟା ଗୋଟେ ଚାନ୍ଦି ଚାନ୍ଦି ମାଛ ଚାନ୍ଦି ଚା ଚାନ୍ଦି ମାଛ ଆଉ ରୋହି ମାଛ ଦିଟା ଙ୍କ ମାଛ ଆସ୍ଚି।
ହୁଁ।
ଚାନ୍ଦି ମାଛର ତର୍କାରୀ ଟା ଭଲ ଲାଗେ ଖାଇବା ପାଇଁ ଝୋଲ ଟା କଣ୍ଟା ଟିକେ କିନ୍ତୁ ଭଲ ଲାଗେ ଖାଇବା ପାଇଁ।
ଟା ବେଶି।
ହଁ।
ଯୋଉରା କଣ୍ଟା ଅଛିତ ଭଲ ଲାଗେନି ଭଲ ଲାଗେ କିନ୍ତୁ।
ଭଲ୍ ଭଲ ଲାଗେ ନା କଣ୍ଟା ମାନେ କଣ ବୋହୁ ତ୍ କଣ୍ଟା ନୁହଁ ମ ଚାର୍ ମାନେ କଣ୍ଟା ଭଲ ଟେଷ୍ଟ୍ ନା ଚାନ୍ଦି ମା ତା ଝୋଳଟା ଟେଷ୍ଟ୍ ଲାଗିଥାଏ ଟେଷ୍ଟ୍ ହେଇଥିବ। ଆଜି ମାଛ ଟା ଭଲ ଅଛି ମୁଁ ଟେଷ୍ଟ୍ ଥିଲି ଟିକେ।
ଓ ଖାଇସାଇଲୁଣି। ଭଜା ମାନେ ଭଲ ଲାଗିଥିବ।
ଭଲ ହେଇଚି। ଆଉ ତାପରେ ଆମିଷ ପ୍ରତି ମୋର ଟିକେ ଦୁର୍ବଳତା ନୁହଁ କି।
ହୁଁ ହୁଁ।
ଆଉ ଗରମ୍ ଗରମ୍ ଭଜା ହେଇକି ଥୁଆ ହେଇଥିବ ବିଲେଇ ହେଇ ବାଟ ରେ ଯାଉଥୁବ ଯଦି ଚାଟିଦବ।
ମଲା ଦେଖିକି ଯି ଯୋ ଚପକିବ ନା।
ନିଶ୍ଚିନ୍ତ ତାକୁ ଚୁମ୍ବକ ଭଳିଆ ଟାଣିବ ହେଲା କି ଚୁମ୍ବକ ଲୁହାର ସମ୍ପର୍କ ଯାହା। ମୋର ମାଛର ସମ୍ପର୍କ ସେଇଆ। ଆଉ ନା ଏ ଉପରେ ମ ତମ ଦିଦିକି ଭଲ ଲାଗେ ମଟନ୍ ଝୋଳ ଟା ଚିକେନ ଏତେ ଭଲ ନାହିଁ ତଥାପି ଖାଏ ଆଉ କଣ ଖାଏନି କି। ମଟନ୍ ଝୋଳ ଟା ଟିକେ ଭଲ ଲାଗେ। ଖାଇ ପତଳା ପତଳା ଝୋଳ କଷା କଷା ନୁହଁ।
ଚିଙ୍ଗୁଡି ଟା ଆମର ମିଡିୟମ। ହେଲେ ଖୁସି ନହେଲେ ଖୁସି। ଯେମିତି ସମସ୍ତେ ଚିଙ୍ଗୁଡି ପାଇଁ ବହୁତ ବ୍ୟାକୁଳ ହୁଅନ୍ତି। ମୋର ସେମତି ନାଇଁ ଯେ। ନା ବଡ ବଡ ଚିଙ୍ଗୁଡି ସେତେବେଳେ ଆମେ ଯେତେବେଳେ ପଢୁଥିଲୁ ହାଇସ୍କୁଲ ରେ ଆମର ଥିଲା ଢାବା କେବେ ଚିଙ୍ଗୁଡି ଅରିଜିନାଲ ଖାଉଥିଲୁ ମଟନ ଅରିଜିନାଲ୍ ଖାଉଥିଲୁ ଆଜିିକାଲି ଆଉ ସେଗୁରା ନାହିଁ।
ଆଉ ସବୁ ମିିକ୍ସ ଏବେ ହେଇଗଲାଣି।
ହୁଁ, ଆମ ବାପା ନନା ଆମ ବଡ ଭାଇ ଯିଏ ସିଏ ତ ପୁରା ଆମିଷ ଯୋଉଠି ଦେଖ ଖିବେ ମାନେ ତାଙ୍କ ଦହ ସହେନି ଯେ ପୁରା ବଡ ବଡ ମାନେ ବହୁତ ଆଣିବେ ମାଛ ବଡ ମାଛ ସବୁଠୁ ଯୋଉଟା ମଟନ ଫଟନ ସଫିସିଏଣ୍ଟ ଆସିବ ଘରକୁ ଖାଇବାରେ ଆଉ ଅନ୍
ଆଉ ତମର ଖାଇ ଖାଇ ଛୁଆ ରୁ ବୋଧେ ବଡ ହେଇଯାଇଚ ଆଉ।
ହଁ, ଖାଇବାର ଅଭାବ ନାଇ। ଏବେ ଏବେ ଆମ ଯୋଉ ସାନ ଭାଇ ପ୍ରୋଜେକ୍ଟ ପୁରା ପଳେଇବ ମା ମାଛ ପାଇଁ ସେ ସେ ସବୁ ପ୍ରକାର ଭେରାଇଟି ମାଛ ଆଣିବ। ମାଛ ଦେଖିଲେ ଯେମତି ପରିବା ଦେଖିଲେ ଲୋଭ ଲାଗେ। ସେ ଗୋଟେ ଜାଗାରୁ ମାଛ କିଣିଥିବ। ଆଉ ଗୋଟେ ଜାଗାରେ ଫ୍ରେଶସ ଦେଖିବ ପୁଣି ଆଣିବ। ମାନେ ବିରକ୍ତ ଲାଗିବ। ନିକେଇବାକୁ ତ ଦିନଆକ ଯିବ ତମେ ଖାଇବ କେତବେଳେ? ଆଉ ଏଠି ଆମେ ଯୋଉ କିଣା ଆନ୍ଧ୍ର ମାଛ ଖାଉଚେ ଆଉ ସେ ଟେଷ୍ଟ୍ ଅଛି। ସବୁ ଫ୍ରେଶେ ଜିନିଷ ଆମେ ଖାଉଥୁଲୁ। ତାପରେ ପନିପରିବା ସବୁ ଆମର ଗାଡି ସବୁ ଯାଏ। ଫ୍ରେଶ ପରିବା ଯୋଉ ଦେଶୀ କାଙ୍କ୍ ଙ୍କଡ, ଟମାଟୋ, ଅଙ୍ଗୁର ସେଓ ସବୁ ଆମ ଗାଡିରେ ସପ୍ଲାଇ ହୁଏ। ବାପ ସଫିସେଣ୍ଟ ଆଉ ସେଦିନ
ତାହେଲେ ତମ ଶରୀର ବହୁତ ମୋଟା ଥିବ।
ତ ନିଶ୍ଚିନ୍ତ ସେ ସେ ଜିନିଷକୁ ସେ ସମ ସ୍ମୃତି କି ଭୁଲିବା ବଡ କଷ୍ଟ। ଆମେ ତାପରେ ଯୋଉ ରହିକି ପଢୁଥିଲୁ ଭାଇ ଭଉଣୀ ସାଙ୍ଗ ହେଇକିନା ସ୍କୁଲ ଯିବୁ ସ୍କୁଲ ଯିବୁ ଗଲାବେଳୁକୁ ମାନେ ଆମେ ସବୁ ସେତେବେଳେ ପକେଟ୍ ମନି ଯେଉଁ ଖୁଚୁରା ପଇସା ତମେ ସବୁ ଏବେ ସବୁ ଟଙ୍କା ନଉଚ ଆମେ ସବୁ ପ ପକେଟ୍ ମନି ସେତବେଳେ ପକେଟ ଥାଏ ସ୍କଟ ରେ ହେଲା କି? ପକେଟ ମନି ମାନେ ଚେଞ୍ଚ ପଇସା ଟଙ୍କେ ଦି ଟଙ୍କା ହ ନା କାଫି ଚାରିଟା ପଚାଶ ପଇସା ପ ପକେଟ୍ ରେ ଅଛି ମାନେ ଢେରେ ହେଲା କି ସ୍କୁଲ ସାମ୍ନାରେ ସବୁ ବସିକ୍ ସେଥିରେ ସବୁ ଫଳ ପିଜୁଳି ସେତେବେଳେ ଗୋଟେ କଲିକତା କଇଁ ଥାଏ। ଆଉ କଣ ସବୁ ଥାଏ? ଝାଲ ମଟର ଆଉ ଗୋଟେ ଆସେନି ଏଇଟା କଣ ଗୋଟେ ବମ୍ବେ ଲଡୁ କୁହନ୍ତି
ହଁ।
ହୁଁ।
ଆଜ କାଲି ବମ୍ବେଇଲଡୁ ର ବହୁତ ମାନେ ଇଏ
ହଁ ବମ୍ବେଇ ଲଡୁ କୁହନ୍ତି ତାକୁ ଖାଉ ଆରେ ଗୋଟେ ମଜା କରୁ ସେଇ ଲାଇଫଠୁ ଭାଇଭଉଣୀ ମାଡ ଗୋଡ ହବୁ ଚିମ୍ଟା ଚିମଟି ହବୁ ପଇସା ଛଡା ଛଡି ହବୁ ଯିଏ ଅଧିକ ନେଇଥିବ ଆଉ ଜଣେ ତାକୁ ଛଡେଇବ ଏମିତି ଗୋଟେ ସମୟ ଥିଲା। ହଁ ଏମତି ଆଉ
କାଲି ଆନିଭର୍ସରି ଥିଲା ସେ ମିଠା ଧରିକି ଆସ୍
ଆଉ ଏମତି ତ ଜୀବନ ଆଉ ଚାଲିଚି। ତମ ଛୁଆ ଦିନର ଅନୁଭୂତି କଣ ସବୁ କେମିତି କୁହ?
ଆମ ଛୁଆ ଦିନ ଆମେ ତ ଆମେ ଭାଇ ଭଉଣୀ ମାଡ ହେଇ ହେଇଛନ୍ତି ବଡ ହେଇଚୁ ଆଉ ଛୋଟ ହେଇନୁ। ବଡ ଆଜି ଯାଏ ବି ଆମ ମାନଙ୍କ ଭିତରେ ବେଳେ ବେଳେ ମାଡ ଗୋଡ ନ ହେଲେ ବି କଳି କଜିଆ ହେଇଯାଉଛି
ଆଁ
ଆଉ ହେଇ ହେଇ ପଇସା ଦିଆନି ଏକୁ ବି ବୋଉ ଯୋଉ ପଠା ପଢା କରେ ଉଁ ଯୋଉ
ଛୁଆ ଦିନର ଅନୁଭୂତିଠୁ ଅନୁଭୂତି ନାହିଁ ନାଇଁ କି
ଆଉ
ହଁ ମୋର ସେମିତି ଆମର କଣ ହୁଏ ମୁଁ ଯେତେବେଳେ ଆମ ବାହାଘର ପରେ ଘରକୁ ଯାଉ ହଁ ମୋ ଝିଆରୀ ମାନେ ମତେ ଭାରି ଟିକେ ଭଲ ପାଆନ୍ତି ଆଉ ମୋ ଭାଉଜ ସେମିତି ମଝିଆଣି ଝିଆରୀ ଟିକେ ଟିକେ ଅଧିକ ଦିଅନ୍ତି।
ହଁ ସେଇ ତ ମଝିଆଝିଆଡ ଅଧିକ ଦେଲେ ତ ସସାନ ବଡ ବାଧିବେ ଆଉ
ସାନ ବଡ ରାଗନ୍ତି ରାଗନ୍ତି ଯେ ମୁଁ ତାଙ୍କୁ ବୁଝେଇକି ମାରେ ଏଇ ଟିକେ ଗୋଟେ ହସ ହୁଏଯ ବୋଲି ସେ ସମୟ ଟା ଅଛି କି ସେସ ମନେ ମନେ ନା ହଉଛି
ହେଇ ଝିଆରୀ ଆଉ ଆର ଝିଆରୀ ମାନଙ୍କୁ ଟିକେ ଅଧିକ ଅଧିକ ପଇସା ଦେଇକି ଆସନା ନାହିଁ
ହଁଁ ତାଙ୍କୁ ତାଙ୍କ ବାଟରେ ବାହାରି ଦୁ ଏ ସେ ନଉ ତୋ ପାଇଁ କିଲି ବି ଆଣିଦବି ତୋ ପାଇଁ ଟିକିଲି ଆଣିଦେବି ସେ ତ ନଉ ଖାଉ ଏମିତି କହିକି ତାଙ୍କ ବାଁରେଇ ଗୋଟେ ହସ ଖୁସି ସେ କିନ୍ତୁ ମୋ ପୁତୁରା ଝିଆରୀ ମାନେ ବହୁତ ବଢିଆ ମାନନ୍ତି ଖୁସି ଆସି ହୁଅନ୍ତି ଆମ ଭିତରେ ଏମିତି କିଛି ଗୋଟେ ଫିଲିଙ୍ଗସ ନାହିଁ ଖୁସି ଅଛି
ହୁଁ ଆଉ ଛୁଆ ଦିନେ ଯୋଉ କ କଣ୍ଢେଇ ହରିକା ଦେଇଛ ନା ନାଇଁ ଛୁଆ ଦିନେ ସେମାନଙ୍କୁ
ହଁ ହଁ ଛୁଆଦିନେ ଆମ ଛୁଆ ମାନେ ମତେ ଅନେଇଥିବେ ଅପା ଆସିଛି ମାନେ କଣ ଗୋଟେ ଖୁସି ହବ ଆଉ ଆମ ଭାଉଜ ବି ଏକାଠି ବସିକି ଆମକୁ ଖାଇବାକୁଦିଅନ୍ତି ପିଇସି ଝିଆରି ଆମେ ଏକାଠି ମାଡ଼ ଛଡକି ଖାଇବୁ ପିଇବୁ ଭାଇ ଭଉଣୀ ଗୋଟେ ଖୁସି ସେଇ ସମୟର ହ ଖୁସି ଆଉ ଆଜିିକାଲି ଭିତରେ କାହା ପାଖରେ ନାହିଁ
ଯେ ମୋର ଗୋଟେ ପିଇସୀ ଥିଲା ଯେ ସେ ସମସ୍ତି ଙ୍କୁ କଣ୍ଢେଇ ଦେଲା ମତେ ଦେଲାନି। ହେଇତା ମୋର ସବୁବେଳେ ମନେ ପଡେବା।
ହଁ ସେଇଟା ସେଇ ପିଇସିକି ମତେ ଟିକେ କହିବ ମୁଁ ତା ଚିମୁଡି ଦେବି ଟିକେ କହିବୁ ଟିକେ କେତେବେଳେ କୋଉ ପିଇସୀ ଟି ସେଠିଏ ତାକୁ ଚିମୁଡି ଦେବି ଟିକେ ମନ ଦୁଃଖ କରନି ମୁଁ ସେଇ କଣ୍ଢେଇ ଟା ଆଜି ବା କି ଅଛି ସିଏ ଦେଇନି ମୁଁ ଦେଇଦେବି ମୁଁ ଦେଇଦେବି ଆଉ ଏଇଟା ଗୋଟେ କଥ ମନ ଦୁଃଖ କରିନି କା କାନ୍ଦେନି କାନ୍ଦେନି। ଚାଲ।
ଦିକ୍ସ ହ
ହେ ହେ ଅ ହେଟା ମନେ ପଡେ ନା ଛୁଆ ଦିନ କଥା ପୁରା ମନେ ପଡିଲେ ଭାରି ଭଲ ଲାଗେ ଯେ।
ତତେ କଣ ପାଇଁ ସେ ଦେଲାନି ସମସ୍ତଙ୍କୁ ତ ଦେଲା ମ
ତା ମୋ ସାନ ଭଉଣୀ ସେମିତି ପଇସା ନେଇଥିବ ଆମେ ସିଏ ତା ପଇସାରେ କିଛି କିଣିବନି।
ହୁଁ
ଚୁପଚାପ ଛିଡା ହେଇଥିବ ଜାଣିଛି ମୁଁ ସାଙ୍ଗସାଥି ଧରିକି କିଣିକି ଫେ ସେଇପଟେ ଫେ ଆସିବି। ମୁଁ ତାକୁ ଦେବି ତା ପଇସା ସେମିତି ଫେରେଇକିସେ ଘରକୁ ଆସିବ ହେ ଏହେ
ଥିଲେ ଲାଭ ହୁଏ ହେ ହେ
ହଁ--ସେଇରା ଏବେ ମନେ ପଡିଲେ କାନ୍ଦ ମୋଡଉଛି ମୁଁ ଭାବୁଛି ସେଇ ଦିନ କୁଆଡେ ଗଲା।
ଆଉ ଯେତେବେଳେ ଏକାଠି ର
ହଉ ଯା ଟି କିଏ ନାକୁ ମୁଁ କିଏ ମତେ ଡାକୁଛନ୍ତି ମୁଁ ଦେଖୁଛି ମାନେ ପରେ କେତେବେଳେ ସୁବିଧା ହେଲେ ଦେଖି ଲଗେଇବି ଆଉ
ହଉ ହଉ ମୋ କଣ୍ଢେଇ ବାକି ରହିଲା।
ହ--ଉ ହଉ ହଉ ଠିକ୍ ଅଛି।